ଆଜି ଆଇଲ? ତମ ଝିଅ ବି ଆଜି ଆଇଲା?
ମା ସହ ଯାଇଛି।
ସିଏ
ସେ ମେସ କୁ ପଳେଇଲା। ଘରକୁ ପଳେଇଲା।
ସେ ହେଟି ରହିବ ଏକା?
ହୁଁ। ରହିବ ପିଇବ ପଳେଇ ଆସିବୁ ହୁଁ ପିଇବୁ ପଳେଇ ଆସିବୁ ଆଉ କଣ। ହଜାରେ।
ହଜାରେ?
ହୁଁ।
ତମେ କହିଲନି ଅଧିିକା ଦେଇଦେ।
ସେ ମତେ ଫୋନ କଲେ। ଯେତେବେଳେ ନବ ତ ମୁଁ ଆଗରୁ କହିଥିଲି ତ କହିଲା ପରେ ବି। ସେ ମତେ ଏବେ କହିଲେ ତମର ତ ମାସେ ହେଇନି। ଏ ମା ନିଜର ପୁଅ ନ ହେଇ ଖାଇଦେ। ତମର ତ ମାସେ ହେଇନି ଆଉ କୋଡିଏ ଦିନ କାଉଣ୍ଡ୍ ମୁଁ କରୁଛି କୋଡିଏ ଦିନ ଭିତରେ ତମେ ଦି ତିନିଟା ଛୁଟିରେ ଅଛି ଦିନ। କହିନି କେତେ ଗୋଟେ ଦେବି। ତେଣୁ କହିଲି କହିିବି ଆଉ କ ଏତେ କହିସାରିଲା ପରେ ଜଣେ ଯଦି କି କହିଦବ। ତୁ ତ ମୁହଁ ଦବୁ, ସେଥିରେ ମୋର ଆଉ କଣ। ଇଏ ବୋଲି ମୁଁ ଏତେ ଭେଟ କରିବି ହଁ ମାସେ ମାସରେ ଠିକ୍ କହିଲ ତାଙ୍କ ଝିଅ ଆସି ବାପ କି ଫଟୋ ଛାଡି
କଣ ଝିଅ କଣ ରଖିଛି
ଷ୍ଟାଟସ୍ ଫଟୋ ତା ମା।
ଓହୋ ହ ହୋ ହଁ ମୁଁ ଭାବଥିଲି ଆଟଲିଷ୍ଟ ଦି ହଜାର ଭଳିଆ ଦେବେ।
ମୁଁ ତ କହିଥିଲି
ହୁଁ। ଆଉ ଏଟାରୁ କେତେ ଏଟାରୁ କେତେ ଯାଇଛି
ଏଟାରୁ
ଅ ମୋର ଯୋଉ ନା।
ଆଉ
ଗୁଲଜାଛତୁ
ଦୁଇ ତାରି ଦୁଇ ଚାରି ଛଅ ଶୂନୁ
ଛଅ ଛଅ
ଯା ହୋଉ।
ତୋର।
ମୋର ତାର ଅଧା।
ଜଣ କେତେ?
ଏକ ଚାରି ପାଞ୍ଚ ଛଅ
କମ୍ଫଟ ଦେଲେନି ନା।
ହୁଁ। ତମର ଏକାଥରେ ଦିଦି ପଳେଇଆଇଲା।
ନା।
ଅଳ୍ପ ଅଳ୍ପ କରିକି।
ହଁ। ମୁ ସଖି ସେ
ଆଉ ତାଙ୍କ ଘରେ କଣ ସବୁ ପୁଣି ହେଲା ତା ବଡାବାବା ଫଡାବାବା କେହି ଆଇଲେନି।
ନା ତାକୁ ଖାଇ ତବୁ ଆସୁନାହାନ୍ତି ନ ପଣା ଖାଇଛି କିନ୍ତୁ ଖାଇତ ମାଛ ଖାଇଥା ନ
କଣ ଏଗାର ଦିନରୁ
ମାଛ ଆଇଁସ ଖାଇ ପଳେଇ ଆସୁ
ସତର
ଚଣକା ପାଞ୍ଚ ପିସ୍ ଚାରି କିିସ୍ ମାଛ ଖଉଛନ୍ତି।
ସେ ଯଉ ଘର କଜା ନେଇାଗଥିଲେ ତାଙ୍କର ଆଇଲେ
ତମକୁ କହିଥିଲା ନା। ତତି ନ କିି କହି ହଁ।
ମୁଁ କେମି ଯିମି।
ବସରେ।
ପଛର କେତେବେଳେ ଯାଇ ବୁଲ ସେଦିନ ବର୍ଷା ବିଜୁଳି ଘଡଘଡି ଆମ ଏପଟରୁ ପୁଣି ମୋ ମା ଏପଟରୁ ପୁଣି ଘରକୁ ଡେଲି ବନ୍ଧୁବାନ୍ଧବ ଆସୁଛନ୍ତି। ତାଙ୍କୁ ଦେଖିବ ଆଉ। କଣ ଖାଇଛ।
କଣ ଭାତ ବଢି ବଜା ତରକାରୀ।
ହଁ। ତମ କଥା ମା ଦୀପାଇଦି କହୁଥିଲେ।
ଦୀପା ଏଦି କହୁଥିଲେ ଆଜି।
ଦୀପା ଦା କିଏ ମୁଁ ତାଙ୍କୁ ଚିହ୍ନିଛି ନା।
ତମେ ଚିହ୍ନ ସିଏ ଚିହ୍ନିଛନ୍ତି। ସେଇ ସେଇ ରୁ ଯୋ ତାର ଦିଦି ହବ ବଡ ଭଉଣୀ।
ସେ ମାନେ ଏଇଥିରେ ଯୋଉ ମାନେ ମତେ ମସ୍ତ କଥା ହେଇଥିଲେ।
ନା ନା ରୂପାର।
ହଁ ସେ ମୋତେ ଚିହିଁଲା କେମତି ମୋ ସହ କଥା
ସେ ଚିହ୍ନି ପାରିବେ ନା ତମେ ଯୋଉ ଏଇ କାମ କରୁଛ ସମସ୍ତଙ୍କୁ ।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
ଓହୋ ତମେ ହେଇଥିଲ?
ହେଇଥିମି ମୋର ଆଉ ମନେ ନଥିଲା। ଆଉ ତାହାଲେ ଜାଣିଲି କେମିତି?
ନା କଥା ନହ ସିଏ ହଉନାହାନ୍ତି ସିଏ କିନ୍ତୁ ବୁଝାବୁଝ କରୁଛନ୍ତି।
ଉଁ ହୁଁ।
ହଁ।
ଇଏ ତ କଣ ମେସ୍
ୟା ୟା ପର ଏକୁଟାକ ସେ କରିବ ନା।
ଆପରେ ପୁଣି କଣ?
ଦେଖିନୁ ଏ ମେସେଜ?
ଏଇ ଯୋଉ ଲେଟ୍ ।
ହଁ।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
କରୁଚ!
ହଁ।
ମତେ ଟିକେ ଶିକ୍ କେଇ ଦବ ତି ମୁଁ ଜାଣିନି?
ସେଇୟା କୁ ପଚାରି ଦେ ମେସେଜ କରିଥିଲି ସେ ଗୋଟେ କହିଲା ଏଇଭଳିଆ ହେଇଥିବ।
ଉଁ ହୁଁ।
ଭାରି ଇଏ। । ଫୁଣି ତ ବଢିବ ତାକୁ ଟାଇମ୍ ଲାଗିବ । ତତେ କଣ ଟାଇମ୍ ହଉନି ନା କଣ?
ମତେ ଟାଇମ ହଉନି ମେନ କଥା। ଘରେ ମା ଏମିତି ଏକ ନା ପୁଣି ଲିଜା ତା କଥା ବୁଝିତେ ହବ ଘର ଦିନକୁ ଚାରି ଥର ପୋଛାହବ ଆମର ଚାରିଥର।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
ଲିଜା ରହୁଛି ନା। ପୋଛା ହବ ଚାରି ଥର ତାକୁ କରିବୁ ମୋର ଗୋଟେ ବିବେକ ନାଇନା ପୁଣି ବଡମା ଅଙ୍ଗନବାଡି ଯାଉଛି ପୁଣି ସିଏ ଆସିଥିବ ରୋଷେଇ କରିବ ତାକୁ
ଅଙ୍ଗନବାଡିରେ ତାହେନେ କିଏ ତୋ ମା ନା ତୋ ବଡମା?
ହଁ ବହୁତ ଛୁ ମାନେ ମୋ ମା ଏମିତି ହେଇଯାଇଛି ସିଏ ତ ପୁରା ଗୋଟେ ଜାଗାରେ ବସିକି ରହୁଛି। ଯାହା ଖଟ ପାଖରୁ ଟିକେ ଦେଇଦେଲା ରୁ ଏବେ ଆହୁରି ଟିକେ ଦି ଦିନ ହବ ଟିକେ ଉଠା ଉଠି କରି ପାରୁଚି ଗୋଡଟା ଆଗରୁ ଟୋଟାଲି କରିପାରୁନଥିଲା ଟିକେ କଟାକଟି କରିଦଉଛି ମୁଁ ମା ଆହୁରି ଆସିଛି ଆଇ ମା ତାର ଟିକେ ସାହାଯ୍ୟ କରିଦଉଛି ବୋଲି ଦି ଦିନ ହେଲା ଟିକେ ରେଷ୍ଟ ପାଉଛି। ନହେନେ ମତେ ଟାଇମ୍ ମିଳୁନି ଆଉ ଗୋଟେ କଥା ଜାଣିଛ ନା କଣ? ଖାଇନି ନା ସିଏ ମେନ୍ କରି କଥା ମୋତେ ଗାଡେଇ ଦଉଚି ହେଲା ମୁଁ ତା ଆଗରୁ ମାନେ ଏଇଟା କରିବି। ବାର
ଓହୋ ସେଇ ଯୋଉ ପେଟ ମାନେ ବାହାରିଥିଲେ ତ ସେଇନ
ସେ ଯାଇ ଥିଲା ମେସ କୁ ଠିକ୍ ସେ
ତୋ ମାର ଫୋଲ୍ଡ କୋଉଦିନ ଖୋଲା ହବ କୋଉଦିନ?
ତାର ଗୋଟେ ମାସ ପରେ ଖୋ କହିଥିଲେ ଆଜି ଏଗାର ବାର ଦିନ ହେଇଛି ଆହୁରି ରହିଲାଣି
ହଁ।
ହୁଁ।
ତୋର ଆଉ କେତେଟା ଅଛି?
ମୋର ତିନିଟା
ହଁ ଏ ଦ ହେଇଗଲା ତାପରେ ପୁଣି ଆକୁ ଦେଇ କରିବୁ ଆଉ। ଏବେ ଏବେ କଣ ବା କିଛି ତ କରୁନୁ ଏବେ।
ପାଠ ପଢୁଛି
ଲୋ ବା
ଯାରତ ଏଥର ବେଶୀ ସେଟା ହବନି ମୋତେ ଲାଗୁନି।
କାହିଁକି?
ପଟାକୁ ପଞ୍ଚାବନ ନଉଛି ମୁଁ ପଞ୍ଚାବନ ନାହିଁ ବାଛଳାଇଥିଲି ନା
ବିଏଡ଼୍ ନା
ହୁଁ
ଏଙ୍କର କେତେ ରହୁଛି। ଯଉ ଲିଟିଲ ଦିଦିରା ଘର
ତା ମୁଁ ଜାଣିନେଇ ସେ ମିଶେଇ ନାହାନ୍ତି ଲଭଲି ତ ଲଭଲିଦି ମୁଁ ଚାଲିସ ଆଟେନ କରିଛି ଚାଳିଶରୁ କଣ ନବ ଯା ହୁଏ ଏମିତି
ତମ ଝିଅ
ସିଏ ଦି ଜଣ ମିଶେଇ ନାହାନ୍ତି
ହଁ ହଁ କାମ ସାରିକି ବାହାର ସାରିଛି ନା
ଏ ଦିଜଣ କାଲି ସେତୁ ବନ୍ଧ କାଲି ଗଲି ଟିକେ ମୋର ବ୍ୟାଚ୍ କୁ ଜାଣିଚୁ? ଗଲା ହେଲାନି କି ସମୟ ଆପ
ଆଉ ନିକିତା ନିକିତା ଯୋଉ କହୁନା ମାନ ଯୋଉ ନିକିତା ମତେ କଲ୍ କରିଥିଲା। ସିଏ କହୁଥିଲା କହିଲା କେମିତି କଣ ବେ ସେ ଯଉ ପଚାରୁଥିଲା ଆମ ଏକୁ କଥା ଟା। ସେ ଘରେ ରହୁଚି ନା ସେ ଯଦି ମେଶରେ ରହି ଥାନ୍ତା ତାହେଲେ କଣ ଗୋଟେ କରଥାନ୍ତା ନା କଣ?
ହୁଁ ସିଏ ବି ତ ବାରେ ମୁଁ ତାକୁ କହଦେବି।
ହେସ ତା ଭଉଣୀ ତା ପାଖ ପାଖରୁ ସେତ ଚୁ ଚୁ ରୋଷେଇ କରି କରି ତା ଦିନ ଗଲା ସେ କେତେବେଳେ ତାକୁ ଟାଇମ୍ ତା ଭାଇର ଏନଗେଜମେଣ୍ଟ ଗଲା ସିଏ ଘରେ ରହିଲା ସିଏ ଗଲାନି। ଦେହ ହାତ ପୁରା ବଥା ହେଇଯାଇଚି ଏଥର ରଜର କୋଉଠି ଯାଇଥିଲ ବୁଲତେ?
ମୁଁ ସେତେବେଳେ ରଜକୁ ଯାଇଥିଲି ବୋଧ ହୁଏ ଗନି ନଅଟା ସାଢେ ନଟାରୁ ଆଇନି ରାତି ସାଢେ ଆଠଟାରୁ ସ୍କୁଟି ନେଇ କି ଯାଇଥିଲି ସ୍କୁଟି ଚଲେଇକି ମୁଁ ଗୋଟେ ଗୋଟେ ହାତ ଯୋଉ ବିନ୍ଧା ବିନ୍ଧିଲା ଯାଇଥିଲି ଏଠିକି ତୋଡଙ୍କା କେ
ଓହୋ କେନ୍ଦୁପଦା ଯାଇଥିଲ ଦିଦି ମତେ କହିଲନି ନା। ଆମର ସବୁବେଳେ ମାନେ ସବୁ ଚା ସବୁ ଦିନ ଚାରିଟା ବେଳେ ଆମର ଯାଉଛନ୍ତି ଭାଇ ଏରିଆ ସେଇ ଯାଉଛି ତିନି ଦିନ ମୁଁ କିନ୍ତୁ ପୁରା ରାଗିି ଟୋଟାଲ ଥିଲି କଥା ହଉନଥିଲି ଖାଉନଥିଲି ମୁଁ କୁଆଡେ ଯାଇନାହିଁ
ଯମୁନା ତଡ଼ଙ୍ଗା ନିମାପଡ଼ା ଆକୁର୍ପଡ଼ା
କେନ୍ଦୁଆପଦା କେନ୍ଦୁଆପଦା ଯାଇଥିନେ ଦେଖା ହେଇଥାନ୍ତା
ସବୁ ବୁଲି ଯାଇଛୁ ବର୍ଷା ହେଲା ଯେ ସେତେବେଳେ ଲାଷ୍ଟ ରଜ ଦିନ- ମୁଁ ଆ ମୁଁ ସ୍କୁଟି ନେଇଥିବି ମୁଁ ଗୋଟେ ଚଲିଲା ପ୍ରଭାତ ତାପରେ ମୁଁ ବସିିଥିନୀ ଆଉ ତିନିଟା ସାଙ୍ଗ ସେ ଲଷ୍ଟ ମୋବାଇଲ ତୁ ଘରୁ ପଳା ଏଠୁ ସାଢ଼େ ସାତ ହେଲାନି ଆଉ ବାଟ ସାରା ଅନ୍ଧାର ମୁଁ କହିନି ପଳା ମୁ ଏଇଠୁ ରାପା ଚଲେଇ ପଳେଇବି ପଳା କାହିଁକି ବର୍ଷା ସେ ବର୍ଷା ଯୋଗୁଁ ମୋର ଟାଇମ ଟାଇମ ବାଯୁଥାଏ
ହୁଁ
ସେଦିନ ପୁଣି ତା ଆରଦିନ ସଙ୍ଗୀତା ଘରକୁ ଗନି ସେଠି ତାଙ୍କର କରେଣ୍ଟ - ତମେ ପୁରା ଡିମ୍ ଚାଲିଛି ତାଙ୍କର ଲାଇନ ଇଏ କରିଦେଇଛନ୍ତି ଲାଇନ୍ ପାଣି ଆସୁଛି। ମୁଁ
ତ ସଙ୍ଗୀତ ତା ଯୋଉ ଭିଣେଇ ଅଛି। ଛନ୍ତି ନା ଏବେ।
ହୁଁ ତା ଭିଣେଇ ରାତିରେ ପଳଉଛି।
କୋଉ କୋଉଠି ପଳେଇ ଆଉ? ତାଙ୍କ ଘର କୁ।
ହଁ ଶଉଛି ଫୁଣି
ଓହୋ
ଏବେ ପର୍ଯ୍ୟନ୍ତ ବି ତାଙ୍କ ପୁଅ କିଛି ବୁଝି ପାରୁନି।
ହଁ ଏବେ ଟିକେ ଟିକେ ବୁଝିଲାଣି। ତ ନାଁ ଯେମିତି ଆମର ଯେମିତି ଅଛି। ତମାଇଡି ଆଉ ସେଇଟା
ହୁଁ ପିଲାଳିଆ ତ
ପୁକୁ ଚାତୁର କାଟି ଦେଇ ଆଉଥରେ କର।
ଲୋ କଟୁନି କଣ? ତମେ କାଟିଓନି ରୁହ ମୁଁ କାଟୁଛି। କଟୁନି ଦିଦି।
ହଁ ଟାଇମ ଲାଗିବ।
କି କଥା।
ମାନେ